ଆରେ ରଞ୍ଜନ।
ହଁ।
ହଁ ରଞ୍ଜନ କେମିତି ଅଛ? ସେମତିଆ ଆମ ଆଡେ ବର୍ଷା ବର୍ଷା ଅଛି।
ଆଉ।
ଆଉ ସାଗର ବାବୁ କଣ ଏଇନା କହୁଥିଲେ କଣ ତମ ସହିତ ସେ ଯାଇଥିଲେ ଗ୍ୟାସ ପକେଇବାକୁ। ହଁ ଯାଇଥିଲେ ଯେ ସେ ଯୋଉ ରାସ୍ତା ଭିଡ ବୋପା ଲୋ ଭିଡ ରାସ୍ତା। ଆଉ ଅହୋ ନା ମତେ କଣ କହୁଥିଲେ କଣ ସ୍କୁ ଏଥିରେ ଟିକେ ନାକୁ କଣ ଟ୍ରାଫିକ ରୁ ବାହାରିଗଲେ କହୁଛନ୍ତି ମୁଁ ଗାଡ଼ି ଚଳାଳି।
ଆଉ ଏଇଟା ରାଇଡର ସ୍କିଲ୍ ଥାଇ ବା।
ହଁ ହୋ।
ଆ ବୁଝିବନି
ଚଲେଇଥିବ ଆଉ ଭଲ ଚଲେଇଥିବ ଆଉ ହା ହା ପୁରା ଭିଡ଼ ମାନେ ଭିଡ ନା ତମେ ପିଟି ଫିଟି ଦେଇଥାନ୍ତ। ନା ମୁଁ ଆମେ କେତେ ଆମେ ଭାଇ ଗାଡି ଚଲେଇ ଚଲେଇ ଆମେ ଏଠି ବୁଢା ହେଲୁ ଦେଖିଲା ବେଳକୁ ଆମକୁ ତମେ ଗାଡି ଖୋଲା କଥା କହୁଚ ସେ ନାଇଁ ମୋର ଗୋଟେ ମନ ପଡୁଛି। ହୁଁ ହୁଁ କଣ ମନେ ପଡୁଛି କହିଲ, ଏଇ ଭୋଜି କଥା। ଭୋଜି କରିବାଆ ହୁଁ ହୁ ହୁ। ନାଇଁ ଭୋଜି କରିବା ପଇସା ନାଇଁ। ପଇସା କଣ ନାହିଁ କାହ୍ନା ଆବୁ ତ ଖାଲି ମତେ ଛାନିଆ କରୁଛନ୍ତି କୁହନ୍ତି ଭୋଜି କର ବୋଲି ଆଉ
ଅ ହଁ ଆଡ଼େ କଣ କହୁନୁ।
ଏ କାହ୍ନା କହୁଥିଲେ ମାନେ ଏଥରକ ଭୋଜି କରିବା। କିନ୍ତୁ ମୁଁ କହୁଛି ଯଦି ଆମେ ମାନେତି ସମ୍ଭାବନା ହୁଏ ଭୋଜି କରିବାର ସମ୍ଭାବନା ହୁଏ ତାହେଲେ ଭାତ କରିଵାନି।
ଆଉ
ଭାତ ଅଯଥା ଫୋପୋଡା ହଉଛି ମାନେ ଖାଲି ଷ୍ଟାର୍ଟର ଆଇଟମ କରିବା।
ନାଇଁ ଏମିତି ହେଲେ କଣ ହବ।
ଭଉତ କରି ହବ ଆଉ କଣ ଭଉତୁ କରି କରିବା ଭାତ ଡାଲି ଏମିତି ଟ ପଇସା ଖର୍ଚ୍ଚ ହେଇଥାନ୍ତା ଖାଲି ଟର ଆଟମ ବହୁତ କରି କରିବା ସମସ୍ତେ ସେମାନେ ପେଟ ପୂରା ଖାଇବା ଆସିବା ଦିନ କର କଥା। ଭାତ ବହୁତ ଫୋପଡା ହଉଛି ନ ନିଜେ ଦେଖୁନ ସେଦିନ ଯୋଉ ଆମେ ଯୋଉ ତେ ଭୋଜି ଭାତ କଲେ ଯାଉ ହେଇ ଗଲା ବୋଲି ନା ଆଉ ଯାଉ ହେବାଠେଇ କଣ ଅଛି କେତେ ଢାଳିରେ କହିଲ ତା ପୂର୍ବ ଥର ସେମିତି ଆଇଁଷ ହେଇଗଲା ବୋଲି କେହି ଘରକୁ ଆଣିଲେନି ଏ ହଉ ତମେ ନଥିଲ ଶୀତେରେ ଆମେ ଯୋଉ ଆମେ ଯୋଉ ହଁ ନଥେଲ ଆମେ ଯୋଉ ଆମ ମାନେ ବ୍ୟାଚ ଫିଷ୍ଟ କରୁଥିଲୁ ମାନେ ବନ୍ଧୁ ମିଳନ ଶୀତରେ ଆମେ ସବୁ ଯଦି ଭୋଜି ଭାତ କଲୁ। ମାନେ ଯାହା ସବୁ ଭାତ ଭାତ ହେଲା ବାକି ସବୁ ଯାକ ମାନେ ଢାଳିଲେ ସେ କୁକୁର ଗୁଡା ବି ସେ ଭାତ ଖାଇଲେନି ଚିକେନ ଟିକେ ମିଶେଇ ଦେଇଥାନ୍ତା ନା ଆଉ ମିଶେଇଲେ ଚିକେନ ଆଉ କଣ ରହିଲା ନା କଣ ତରକାରୀ ବଢିଆ ହେଇଥିଲା ସବମତେ ହାପୁଡ଼ି ଦେଲେ ଆଉ
ଓହୋ।
ଚିକେନ ଆଉ ରହିଲାନି ହଁ। ସେ ସବୁ ଭାତଟା ଭାତ ସବୁ ଯାକ ଫୋପଡା ହେଲା। ସେ ଯାହା ଘରକୁ ଟିକେ ଆଣିଥାନ୍ତୁ ସେ ଭଲ ଭାତ ଥିଲା ନା ଘରୁ ଯାହା ଟିକି ଆଣିଥାନ୍ତୁ ସେଉଠୁ କାହ୍ନାର ରୋଲ ଷ୍ଟାର୍ଟ ହେଲା। କହିଲ ନା ନେ ଆଇଁ କାହ୍ନ ର। କହିଲି କଲେ ଏ ଶଙ୍କୁଡି ଭାତ ତାକୁ କଣ ଘରକୁ ନେଇକି ଯିବା। ତାପରେ କାଦିରି ବି ଥିଲା ଥିଲା କାଦିରି ବି କହିବା ଷ୍ଟାଟିଙ୍ଗ ଆରମ୍ଭ କରିଦେଲା ମଶାଣି ଅଛି ମୁଁ ହଁ ଵା ମଶାଣି ଅଛି। ମୁଁ ଶାଣିରୁ ଘରକୁ ନବ ଏଇଟା ଠିକ ନୁହଁ ଇଏ ନୁହଁ ସିଏ ନୁହଁ। ଭାଇ କି ଦୁନିଆ ପାଲା ତାଙ୍କର ସବୁ ବାହାରିଲା। ମଶାଣିରେ ନେଇ ଘରକୁ ନବା ଠିକ ନୁହଁ। କିନ୍ତୁ ମଶାଣିରେ ବସି ଖାଇବାଟା ଠିକ୍।
ସେଇବେ ଆମର ଭଲ ଆଉ ଏଟା ଠିକ କଥା ହେଲଣିି।
ସେ ହୁଁ ଏମ୍ ତ ଯୋଉ ଅସୁବିଧା। ସବୁ କରୁଛନ୍ତି ଆଉ।
ଓହୋ ମୁଁ ଆଉ କଣ ଦେଖିଥିଲି ଓହୋ ନା ଦୋକ କ ଟିକ ଅଛିିକେ ବ୍ୟସ୍ତଥିଲି ଏଆଡେ।
ହଁ ଚଳିବ କିଛି ଅସୁବିଧା ନାହିଁ। ବ୍ୟସ୍ତ ସମସ୍ତେ ଅଛନ୍ତି କିଏ ଫାଙ୍କା ରହୁଛି। ସେଇଆ ମୁଁ କହୁଛି ଯଦି ବି ଯଦି ବି ମାନେ ଆମେ ଭୋଜି କଲେ? ତାହେଲେ ଆମେ ଏମିତି ଷ୍ଟାର୍ଟର ଆଇଟମ୍ କରିଦବ ସବୁଠୁ ବଢିଆ ହବ। କାଇଁ ଏମିତି ଅଯଥା ଭା ତ ତରକାରୀ ଏରା ସବୁ ଫୋପଡା ହୋଉଛି ନା।
ଫୋପଡ଼ା ହୋଉନି ସେଦିନ ହେଇଯିବ ଆମର ତମେ ଲିମିଟ ରେ ଗୋଟେ କରିବା କଥା ନା ଆଉ।
ନାଇଁ ମତେ କେ ଲାଗୁନି ହବନି ବୋଲି ମାନେ ଫୋପଡା ହେଇଯିବ ସତ କଥା।
ତମେ ଯାହା କହିବା ଆମ କଥାରେ କଥା ନାହିଁ।
ଅହ। ନାଇଁ ମୁଁ ସେମିତି କଣ କହିବାକୁ ପଡିବ ଆପଣ ଭାଇ ଆମର ଭାଇ ଗୁରୁଜନ ଲୋକ ଆପଣ ଆମଠାରୁ କେତେ କେତେ ବର୍ଷ ବଡ ଆପଣ ଯାହା କହିବେ ଆମେ ସେ କରିବୁ ନା ଆଉ।
ନାଇଁ ନାଇଁ ଆମେ କଣ କହିବୁ ତମେ ତ କହୁଛ ତୁ କଣ ଖାଇବ ସେଇଆ ତମ କଥା ହବ ନା ମୁଁ ଟେ କହିଲି ତମେ ମନ ବୁଝି ପନି।
ନାଇଁ ମନ କଣ ବୁଝିବେ ନାହିଁ ଆପଣ ଆପଣଙ୍କୁ ପରାମର୍ଶ ଦେଲେ ଆମେ ତାକୁ ଗ୍ରହଣ କରିବୁ। ଆପଣ ଯାହା କହିବେ ଆପଣ ହଁ ନାଇଁ ଭାତ ହଁ ହଉ ଆଉ ଠିକ୍ ଅଛି ଆଉ କଣ କରିବା। ଆପଣ ଆମ ଉପରେ ଆମେ ଆଉ କଣ କିଛି କହିପାରିବୁ ସେ ଜାଗାରେ ଆଉ କିଛି।
ଆଉ
ସେଇ କଥା ଯଦି ଆପଣ ମତେ ଯାହା ହଁ।
ଓହ ଆଉ କଣ ଖାଇଥିଲ ବର୍ଷା ପାଗ ଦେଇଛି?
ବଷା ପାଗ ଦେଇଛି ଆମର ଏପଟେ ହେଇଥିଲା ଚାଉମିନି। ହଁ ହଁ ହଁ। ଏ ଚାଇନା ଲୋକଙ୍କ ଖାଦ୍ୟ ଆଉ।
ଆଉ ତମେ ସେଇଗୁଡ଼ା ଖାଉଛ?
ଖଁ କରିବା ଖାଇବାକୁ ପଡୁଛି ଆଉ। ନାଇ ଆମର ଏପଟେ ପକୁଡି ପୁଡି ଛୁଣେଇକି ଧୂୁଆଁ ହେଇଥିଲା। ଓ ତମେ ତ ବଢିଆ ପକୁଡି ପକୁଡି ଖାଉଛ ଆଉ ଏମିତି ସୁସ୍ଥ ସବଳ ରହୁଛ। ଆଛା ଆଉ ଆମ ଆଉ କଣ କରିବା। ଆମେ ତ ଏମିତିଆ ନାଇଁ ସତ କଥା ଆମେ ତମେ ନିଜେ ଦେଖ ମାନେ ଆମେ କେତେ ଭାତ ଫାତ ଆମେ କେତେ ସବୁ ଫୋପାଡୁଛେ ଗୋଟେ ମାନେ ନୂଆ ଆମେ ଟ୍ରାଏ କରିବା। ନା ମାନେ ଖାଲି ଏମିତି ପକୋଡା ଭଳିଆ ମାନେ ଧର ଚିକେନ। ନାଇଁ ଉଷୁନା ଭାତ ଅରୁଆ ଭାତ ଶୀତରେ କିଛି କଥା ନାହିଁ ଶୁଣ କଥା ଶୁଣ। ଉଷୁନା ଭାତ ଅରୁଆ ଭାତ ଶୀତରେ କିଛି କଥା ନହିଁ। ଖାଇହେଇଯିବ ସବୁଥିରେ। କିନ୍ତୁ ଭାତ ନେଲା ବେଳକୁ ଯୋଉ ଲାଷ୍ଟ କୁ ଯୋଉ ବଳୁଛି ନା ତାକୁ ଖାଇ ହଉଛି। କି ନା ତାକୁ ଆଣି ହଉଛି। ତାପରେ ଆମର ବି ପିକନିକ ପାଇଁ ସେଇ ଗୋଟାଏ ଜାଗା। ଆଉ କୁଆଡେ ଆମର ତ ଯିବାର ନାହିଁ। ବୁଝିଲ ତ? ହଁ ଭଲ ଭଲ ଜାଗା ମାନେ ଦର୍ଶନୀୟ ସ୍ଥାନ ତାପରେ ସେଠି ମାନେ ଆମେ ଆମ ଫଟୋ ଉଠେଇବାକୁ ବି ଭଲ ସୁବିଧା ଅଛି ତ ସେ ଜାଗା ଠାରୁ ଆଉ ସେଇ ସତ କଥା। ତ ସେ ଜାଗା ଠାରୁ ଆଉ ଭଲ ଜାଗା ପାଇଆନି। ତ ଆମ ସେଇ ଜାଗା ଟା ହିଁ ସବୁଠାରୁ ଉତ୍ତମ ଜାଗା।
ଓହୋ
ଏମିତା କଥା ଆଉ।
ହ ତାହେଲେ କଣ କହୁଛ କଣ? କଣ କହୁଛ?
ନା ମୁଁ ସେଇ କହୁଛି ମୁଁ କହୁଛି ଦେଖିବା ଏଥର ଖାଲି ଷ୍ଟାର୍ଟର ଆଇଟମ ସବୁ ରୋଷେଇବାସ କରିବା।
ହଁ ହଁ ଦେଖିବା ତାହେଲେ କୋଉଟି ତାହେଲେ ପାଖରେ ଗୋଟେ କରିବା ଏଇଟିକି ପାଖରେ କରଦବା କୋଉଟି ଗୋଟେ।
ପାଖରେ ମାନେ ମୁଁ କହୁଛି ଆମର ଏଇ ବାଙ୍କଳ ଠି କରିବା କି?
ହଁ କରିବା କିଛି ମନା ନାହିଁ।
ହୁଁ ହୁଁ ନାଇଁ ବାଙ୍କଳ ଟି ଆଟୁଳି ସେଠି ଯୋଉ ଲୋକମାନେ ଅଛନ୍ତି ସେମାନେ ଟି କି ମାନେ ଦାଦା ଟାଇପ ର ତ ସେମାନେ ମାନେ ଦାଦା ନାଇଁ ସିଏ ସିଧା ଆସିକି କହୁଛନ୍ତି କାହାକୁ ପଚାରି କଲ କିଏ କହିଚି ତମକୁ। ଇଠି କାଇ ପା ହଁ ସିଏ ସେଠି ଲୋକ ଅଛନ୍ତି ଇଠି କଇ ପାଣି ନଉଛ ଇଏ ଆମ ଟ୍ୟାପେ ଏଇଟା ପୋଖରୀରେ ଧୋଇ ହବନି ପୋଖରୀରେ ଆଁ
ଆମେ ପା
ହଁ କିନ୍ତୁ ଆମେ ଯୋଉ ଭୋଜିଭାତ କରିୁଥିଲୁ ଯୋଉ ବନ୍ଧୁ ମିଳନ ରେ ଯୋ ଜୟତ କରଥିଲୁ ସେଥିରେ ଆମର ମହାନ୍ତି ବାବୁ ବହୁତ କାମ କରଥିଲି ସତ କଥା।
ଏ ହଁ ହଁ କଣ କହୁଥିଲ?
ନା ଆମେ ଯୋଉ ବନ୍ଧୁ ମିଳନରେ ଆମେ ଯୋଉ ମାନେ ଖାଇବା ଭୋଜିଭାତ କଲୁ ସେଠି ଆମର ମା ମହାନ୍ତି ବାବୁ ମାନେ ବହୁତ ମାନେ କାମ କରୁଥିଲେ ସେଠି। ସିଏ ଭାଇ କହନି ମାନେ ଗୋଟେ ବଡ କଡ଼େଇ ସୌମ୍ୟ ତା ଘରୁ ନେଇକି ଯାଇଥିଲା। ବୁଝିଲ ମାନେ ମତେ ଲାଗୁଛି ସେ କଡେଇ ବୋଧେ ମାସେ ଦି ମାସ ହବ ଧୁଆ ହେଇନି। ହଁ ତାଙ୍କ ତ ମାନେ। ପୁରା କଳା ମଳା ହେଇକି ପିଞ୍ଚି ମିଚି ମୁଁ ଭାଇ ଜିନ୍ ପ୍ୟାଣ୍ଟ ପିନ୍ଧଥିଲି ମୁଁ ତାକୁ ଏତେ ଧୋଇଲିନି। ମତେ ଅକଳା ଲାଗିଲ ନା ଜିନ ପ୍ୟାଟ ପିଧି ମୁ ଧୋଇ ବିି ଗୋଟେ କଣ?
ହଁ।
ଛ ତ ତ ସିଏ ଭାଇ ଟିକେ ହେଲ୍ପ କରିଦ ଧୋଇ ଦିଏ ସେ ସେଇ ସମୟରେ ଦେଖିଲା ବେଳକୁ ସର୍ଫ ଆଣିବାକୁ ଆଙ୍କର କାହାର ମନ ନାହିଁ।
ଆ ହା କଣ ହେଲା ତାଲେ ବାଲି ପକେଇ କଲ?
କାହ୍ନା ସେତେବେଳେ ଗୋଟେ ନୂଆ ବାଇକ ଟେ କିଣିଥିଲା ମୁଁ କଲି ଆ କାହ୍ନା ତୁ ଯା ଟିକେ ଆଉ ମାନେ ଆ ଦେ ସର୍ଫ ଆଉ ନୂଆ ବାଇକ ତ ଖାଲି ଚଲେଇବାକୁ ମନ ହବ କାହ୍ନା କହିଲା ହ ମୁଁ ସାଙ୍ଗେ ସାଙ୍ଗେ ଯାଉଚି ବୁଝିଲ ତ ହଁ ତ ମୁଁ ଯା ଟିକେ ସର୍ଫ ଆଣେ ତ ସିଏ କଇଲା ସିଏ ଆଉ ଯାଣଥିଲି ଯିବ ବୋଲି। ତ ଗଲା ତ ମହାନ୍ତି କହିଲା ସର୍ଫ କଣ ହବ ମୁଁ ସେମିତି ମାଜିବି। ଭାଇ କୁହନି କୁହନି ସେ ଯୋଉ କାଳିଆ ମାନେ କଡେଇ ତା ଧିଅରୁ ଯେତିକି କଳା ବାହାରିଲା ତମେ ଖାଲି ତାକୁ ବୋଳି ହେଇଯିବ ତମ ଆଉ ମାନେ ସଫା କରେ ସଫା ହବନି ଆଉ ସିଏ ଗଲା ତାକୁ ବାଲି ପ କେଇକି ବାଲି ପକେଇକି ରଗଡୁଛି ରଗଡୁଛି ଆରେ ଆଉ ଗୋଟେ ଭଲ ସୁବିଧା ହେଇଗଲା ବି ମାନେ ସେ ଜାଗାରେ ପ୍ରାୟ ଅଧିକାଂଶ ଲୋକ ଭୋଜି କରିବାକୁ ଆସନ୍ତି।
ହଁ।
ତ କେହି ଜଣେ ଗୋଟେ ତାଙ୍କର ଯୋଉ ବାସନ ମଜାଟା ସେଠି ଫୋପାଡ଼ି ଦେଇ ପଳେଇଥିଲେ।
ଓହୋ ତମେ ୟୁଜ୍ କରିଦେଲ?
ହଁ, ଆମକୁ ମିଳିଗଲା ଆଉ। ତା'ପରେ ମହାନ୍ତି ଭାଇ ତ ପୁରା ରଗଡ଼ିଆରେ ଏକ୍ସପର୍ଟ। ଗଲା ରଗଡି ଚାଲିଛନ୍ତି ଆଉ, ଜେପନ୍ ସେ କଳା ଛାଡିିନି ଆଉ। ମାନେ ସେ ରଗଡି ଆ ମାନେ ତାଙ୍କର ଚାଲିଛି ଏତେ ଜୋର୍ ସେ, ଆମ ଭୋଜି ଭାତ ସ ସରିଗଲା, କିନ୍ତୁ ତାଙ୍କ ରଗଡ଼ା ସରିଲାନି।
ଅ ହଉ, କାଲି ବା ଆମେ ଯାଇଥିଲୁ ଗୋଟେ ଜାଗାକୁ।
କୁଆଡ଼େ ଯାଇଥିଲ କଇଲ୍? ଓହୋ! ସେଇ ଚ ଏ ସେ ଆମର ଫୋନ୍ ଉଠେଇଲନି ଆଉ। ଆରେ ମୁଁ ଓହୋ! ଆରେ ମତେ ଏନା ଟିଏ ଭଲ ଲାଗୁନି। ମତେ ଟିକେ ରିଗ୍ରେଟ୍ ହଉଛି। ବାଧୁଛି! ମୁଁ ହ୍ୟାକ୍ ଟା କିଣି ଦେଇଛି ଯେ କିନ୍ତୁ ଖେଳିବାକୁ ସେ ଏତିକି ସୁଯୋଗ ପାଉନିଁ। ଉଁ କଣ କରିଆ? ଖେଳିିବା ସମୟରେ, ହଁ। ଟିଏ ପାଠ ପଢାରେ ବ୍ୟସ୍ତ ରହିଯାଉଛି। ହୁଁ। ସେ ଗାଁଟା ଗୋଟେ ଅବୟା ଗାଁ ଟା। ମାନେ କେହି କାହାକୁ ପଚାରୁନାହାଁନ୍ତି ନା କଣ?
ହଜାର ନାଇଁ ଦିଜାର ଆସିଲା। ଖାଇଲା, ପଳେଇଲା। ଆମେ ଗଲୁ, ଆମେ ଛୁଇଁବୁନୁ।
ଓହୋ! ଏମିତିଆ କଥା। ଅଚ୍ଛା। କାଇଁ କହିଲ? ଢେଙ୍କାନାଳ ଯାଇଥିଲି। ଏଇଟା ଏଇଟା କଣ ଠିକ୍ ଅଛି। ଏଇଟା ଠିକ୍ ନୁହଁ।
ନାଇଁ ଆମେ ପଇସା ଦେବୁ, ଆମେ ଟେଣ୍ଟ ଲଗେଇବୁ, ଆମେ ସବୁ କରିବୁ, ତମେ ତମରେ ଆସି ଖାଇବ। ତମେ ତଥାପି ଆମେ ଛୁଇଁବନୁ।
ଏ ଏଇରା ଏଇଟା ଫାଲ୍ ତୁ କଥା। ଏଇଟା ଏମିତିଆ ଦିନିଷ ତ ମୁଁ ସତରେ କଥା ଏଇଟା ମାନେ ଦେଖ, ଏମ-ଏମିତି ଏ ଦେଖ ଯୁଗ ଏଇନା ବଦଳୁଛି, ଯଦି ସେମିତିଆ ଯଦି ତମେ କଥ ଥା ବାର୍ତ୍ତାକୁ ଧରିବ! ତାହେଲେ, ତ ମାନେ ତମେ ତ ସଂସାରରେ ଚାଳି ଚଳିପାରିବନି। ସଂସାରେ ତ ଚଳିପାରିବନି। ଇ ଟିକେ ଶୁଣ ଶୁଣ ଆମର ଏଇ ଯୋଉ, ଯୋଉ, ମାହା ବାବୁ ଯଉନାହାଁନ୍ତି କି! ହଁ, ହଁ, ତାଙ୍କର ଏଇ ଯୋଉ ସୋଲାର କମ୍ପାନୀରେ ତାଙ୍କର କାମ ଲାଗି ଯାଇଛି। ହଁ ହଁ। ସିଏ ଏଇନେ ମୋତେ ଏଇନେ ବାରମ୍ଵାର ଫୋନ୍ କରୁଛନ୍ତି। କାହିଁ ଫୁନ୍, ତାଙ୍କ ସହିତ କଥା ହେଇ ଟିକେ ଆସେ।
ଓକେ, ଓକେ, ଏଇ ଅଉ ହଉ।